ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ କଣ କରୁଛ?
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ।
ମୁଁ କହଲି କଣ କରୁଛ?
ଏଇ ଟିକେ ପାର୍ଲର ଯାଇଥିଲି ଏବେ ଆସିଲି ଆଉ
ଆଉ ରଜ ପାଇଁ ପାର୍ଲର ଯାଇଥିଲ ନାଇଁ
ହଁ ହଉ
କଣ କଣ ସବୁ କରିକି ଆସିଲ?
ଆଇବ୍ରୋ ସେଭ୍ କଲି, ଆଉ ଟିକେ କ୍ଲିନ୍ ଅପ୍ କଲି ଏଇରା।
ଆଚ୍ଛା, ମାନେ ରଜ ପାଇଁ ପୁରା ଜୋରସୋର ରେ ପ୍ରସ୍ତୁତି ତମର ଚାଲିଚି ନାଇଁ।
। ସେମିତି କିଛି ନାଇଁ, ତଥାପି ଏଇଆ ଟିକେ ରଜରେ ଝିଅମାନେ ଯାହା ହେଲେ ବି ଆଇବ୍ରୋ ସେଭ୍ କରିବେ, ମେହେନ୍ଦି ନାଇ ବେ ଏଇଗୁଡା ସବୁ ତ କରିବାକୁ
ହଁ ହଁ, ଆରେ ମୁଁ ଏ ଯାଏଁ ମେହେନ୍ଦି ଲଗେଇନି।
। ଆଉ ତମର କଣ କେମିତି ଚାଲିଚି?
ମୁଁ ଏଯାଏଁ ମେହେନ୍ଦି ଲଗେଇନି ମୁଁ ଭାବୁଚି ରାତିରେ ବସି ଗଲେ ଟିକେ ମେହେନ୍ଦି ଲଗେଇବି। ଆଉ କିଛି ବି ମାନେ ପ୍ଲାନିଂ ଆଉ ନାହିଁ। ରଜ ପାଇଁ ସେମତି କି କିଛି ନାହିଁ। ଖାଲି ବି ଭାବୁଚି ପିଠା ଖାଇବି ଘରେ ବସିବି ଦୋଳି ରେ ଝୁଲିବି ବସ ।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
ମୁଁ ଭାବିଛି ପଣସ ଯୋଉ ଆସେନି ରଜ ପାଇଁ, ମୁଁ ଭାବୁଚି ସେ ପଣସ ଗୋଟେ ଆଇସ୍କ୍ରିମ୍ ବନେଇବି।
ପଣସ ଆଇସ୍କ୍ରିମ୍।
ହଁ। ମାନେ ମୁଁ ଏବେ ସବୁ ଉପରେ ଦେଖୁଚି। ହଁ।
ଅ ହ।
କଣ କହିଲ? କଣ କହିଲ?
ମୁଁ କହିଲି ତମକୁ ତମକୁ ବୋଧେ ନୂଆ ନୂଆ ରେସିପି ଉପରେ ଏକ୍ସପେରିମେଣ୍ଟ କରିବାକୁ ଭଲ ଲାଗେ?
ହଁ ହଁ ଭଲ ଲାଗେ। କାହିଁକି ନା ମୁଁ ଏବେ ସବୁ ଯଉ ଦେଖୁଚି ମୋ ପାଖକୁ ଖାଲି ଭିଡିଓ ଆସୁଚି ପଣସ ଆଇସ୍କ୍ରିମ୍ ର। ମୁଁ ଭାବିଲି ମୁଁ ବି ଥରେ ବନାଏ। ତେଣିକି ସେ ଖାଇବା ପାଇଁ ଏ ଠିକି ନା ଯୋଉ କଣ କୁହନ୍ତିନି ଖାଇଲା ପରିକା ହବ କି ନାଇଁ ସେଟା ତ ମୁଁ କହିପାରିବିନି କିନ୍ତୁ ବନେଇବି।
ହଁ ଗୋଟେ ଜିନିଷ ବନେଇଲେ ହିଁ ଜଣା ପଡିବ ଯେ ହେଟା କେମିତି ହଉଚି।
ଯେ କୁହନ୍ତି ନା ଗୋଟେ ଭୁଲ୍ କରି କରିିକି ଗଲେ ହିଁ ଜଣେ ଭୁଲ୍ କର ତା ଭୁଲ ଟାକୁ ଜାଣିଲେ ହିଁ ଠିକ୍ ଟାକୁ ସେ କରିପାରିବ।
ହଁ।
ଆଉ ଯଦି ଡରିଯିବ ତମ ମୋର ଭୁଲ୍ ହବ ମୁଁ କରିବିନି ତ ମୋ ଠିକ୍ ଟା ମୁଁ କେମିତି ଶିଖିବି।
ହଁ ସେଇଆ। ଗୋଟେ ଜିନିଷ ଆଗେ କର ଭୁଲ୍ ହେଲେ କଣ ହେଇଗଲା। ନେଷ୍ଟ ଟାଇମ୍ ଠିକ୍ ଟା ହିଁ ହବ ହିଁ।
ଆଉ ତମେ ଆଜି କଣ ଖାଇଥିଲ?
ଖାଇଥିଲି ଭାତ, ଡାଲି, କୋବି ତରକାରୀ ଆଉ ଆଳୁଭର୍ତା ଆଉ ଶାଗ ଭଜା ଆଉ ଆମ୍ବ
ଆ ଏତେ ସାରା ଖାଇଚ ଆଜି।
ହଁ। ଆମ ଘରେ ନା ଦୁଇ ତିନି ପ୍ରକାର ଖରାବେଳ ଟାଇମ୍ ଟା ନହେଲେ ହବନି।
ହଁ ସେଇଟା ବି ଗୋଟେ କଥା। କିନ୍ତୁ ଏଇ ଯୋଉ ଖ ଗରମ ଟା ହଉଚି ରୋଷେଇ କରିବାଟା ବହୁତ୍ ବଡ କଷ୍ଟ। ମତେ ତ ଜମାରୁ ଇଚ୍ଛା ହଉନି ଯିବାକୁ ସେ ରୋଷେଇ ଘରକୁ।
ହୁଁ ହୁ
କିନ୍ତୁ ଖରା ବେଳ ଟାଇମ୍ ରେ ମତେ ମତେ ପଖାଳ ଖାଇବାକୁ ଏବେ ବହୁତ୍ ଭଲ ଲାଗୁଚି।
। ମତେ ବି ପଖାଳ ଖାଇବାକୁ ବହୁତ ଭଲ ଲାଗେ ଯେ ଆଜି ଟିକେ କାଲି ଦଶଟା ବେଳେ ଟିକେ ପଖାଳ ଖାଇ ଦେଇଥିଲି ।
ମାନେ ପଖାଳ ହେଇଥିବ ତା ସହିତ ଗୋଟେ ଚକଟା ପାଗ ହେଇଥିବ, ମାନେ ଆଉ କିଛି ଦ
ହୁଁ।
ଥାଇ ତ
ହୁଁ।
ରଜରେ କୁଆଡେ ଯାଉଚ ବୁଲିବାକୁ?
ରଜରେ କିଏ କୁଆଡ଼େ କୁଆଡେ ଯିବେ କିନ୍ତୁ ଜାଣିନି କୁଆଡେ ଯିବେ
କିନ୍ତୁ ଯିବ ବୁଲିବାକୁ ଯିବ କୋଉ ମନ୍ଦିର ହେଲା ପାର୍କ ହେଲା
ହଁ।
ମନ୍ଦିର ହେଲା ପାର୍ କହିଁ ଯିବ ତ
ହଁ।
ହେ ତମକୁ କୋଉ କୋଉ ଜାଗା ଯିବାକୁ ଭଲ ଲାଗେ ଆଉ ତମେ ଯାଇଚ?
ମତେ ବେଶୀ ପୁରୀ ଯିବାକୁ ଭଲ ଲାଗେ ମତେ ଜିନ୍‌। ହଁ ବହୁତ ଥର ମାନେ ପ୍ରତି ବର୍ଷ କହିବାକୁ ଗଲେ ଯାଏ ବର୍ଷ ଘରେ ଦି ଥର କହିଲେ ବି ଯାଏ କିନ୍ତୁ ଯେତେକେ ଜି ଥର ଗଲେ ବି ମାନେ ଲାଗେ କି ଯେମିତି ଜାଗାକୁ ନୂଆ ଆସିଛି
ମୁଁ ଆସିଛି ହଁ ଜଗାକୁ ଦେଖିବା ତ ବହୁତ ଇଛା ହୁଏ ଆଉ ତମେ ଦେଖିଛ? ସେ ଯୋଉ ସମୁଦ୍ର କୂଳରେ ବାଲୁକା ଶିଳ୍ପୀ ମାନେ ବାଲି ରେ ବହୁତ ସୁନ୍ଦର ସୁନ୍ଦର ମୂର୍ତ୍ତି ସେ ସବୁ ବନେଇଥାନ୍ତି।
ହଁ ହଁ ସେ ବହୁତ ସୁନ୍ଦର ଲାଗେ କିନ୍ତୁ ଦେଖିବାକୁ
ହାଁ ମାନେ ଭାବି ପାରୁଛ ଆମେ ଯେତେବେଳେ କିଛି ବାଲିରେ ଗୋଟେ ଜିନିଷ ବନଉଛେ ସେବେ ତ ଝଡିଯାଏ ବାସ୍। ସେମତି ହେଇପାରେ ନା ଯେମତି ଆମେ ତାର ଆକୃତି ଦବାକୁ ଚାହୁଁ କିନ୍ତୁ ସେମାନେ କେତେ ଅବିକଳ ଆକୃତି ଦେଇକି କରିଥାନ୍ତି ଦେଖିଛ? ପୁରୀ ଯୋଉ ଯାଇ ଦେଖିଛ ସୂର୍ଯ୍ୟ ଉଦୟ? କୋଣାର୍କ ମନ୍ଦିର ପାଖରେ ସୂର୍ଯ୍ୟ ଉଦୟ ହେବେ ଦେଖିଛ? ହ୍ୟାଲୋ ହ୍ୟାଲୋ।
ହ୍ୟଲୋ।
ହଁ ମୁଁ କହିଲି କୋଣାର୍କ ପାଖରେ କେବେ ସୂର୍ଯ୍ୟ ଉଦୟ ଦେଖିଛ?
ଚନ୍ଦ୍ରଭାଗ ରେ
ହଁ ଚନ୍ଦ୍ରଭାଗରେ ଦେଖିଛ?
ହଁ ଦେଖିଛି କିନ୍ତୁ ବହୁତ ଛୋଟ ବଳୁ ମୁ ଠିକ ସେ କିନ୍ତୁ ମନେ ପଡୁନି ଆଉ ଯେବେ ବି ଯାଇଛି ସବୁବେଳେ ମାନେ ଟିକେ ମାନେ ସକାଳ ଟାଇମ ଟା କେବେ ଯାଇନି ସେ ସେପଟକୁ କିନ୍ତୁ ଦେଖିଛି ହଁ ହଁ।
ପୁରୀ ଗଲେ କଣ ଖାଇବାକୁ ତମକୁ ଭଲ ଲାଗେ?
ବେଶୀ ଯୋଉ ରାତିରେ ଗଲେ ମଟର ସୁପ୍ ସେଠି ମିଳେନି ମତେ ସେଇଟା ଖାଇବାକୁ ବେଶୀ ଭଲ ଲାଗେ।
ହ। ମତେ କିନ୍ତୁ ପୁରୀ ଯୋଉ ଗଜା ଟା ବହୁତ ଭଲ ଲାଗେ ଗଜା ନା ଖଜା କହନ୍ତି ସେଟା କୁ? ଖଜା ବୋଧେ ଗଜା ଗଜା ନା ଖଜା। ଖଜା ବୋଧେ।
ପୁରୀରେ ତ ଗଜା ହିଁ ଫେମସ।
ହୁଁ ପୁରୀ ଗଜା ବା କେତେ ଜଣ କୁହନ୍ତି ଫେଣି ଯୋଉଟା।
ଓହୋ।
ସେଇଟା ମତେ ଖାଇବାକୁ ବହୁତ
ହୁଁ।
ହଉ ଦେଖିଛି ଯୋଉ ପୁରୀ ପାଖକୁ କୋଣାର୍କ ମନ୍ଦିର ବି ଲାଗିଛି ତମେ ସେଠିକି ବି ଯାଇଛ ନା ବୁଲିବାକୁ?
କୋଣାର୍କ ହଁ କୋଣାର୍କ ଯାଇଛି।
କୋଣାର୍କ ମନ୍ଦିର ବିଷୟରେ କିଛି ଜାଣିଛ ତାକୁ ବାରଶହ ବଢେଇ ଯେମିତି ବନେଇଥିଲେ?
ହଁ ବାରଶହ ବଢ଼େଇ ବନେଇ ପାରିନଥିଲେ ତାକୁ ଗୋଟେ ଛୋଟ ଛୁଆ ବାର ବରଷର ଛୋଟ ଛୁଆ କିନ୍ତୁ ସେଇ କାମଟା କରିଥିଲା।
ହଁ ସେ ମନ୍ଦିରର ମୁଣ୍ଡି ମାର ମାରିଥିଲେ।
ହଁ କିନ୍ତୁ କୋଣାର୍କର ମୁଣ୍ଡି ନାହିଁ ନା ତମେ ଦେ ଲକ୍ଷ୍ୟ କରିଥିବ କୋଣାର୍କର ମୁଣ୍ଡି ନାହିଁ।
ଆରେ ମାନେ ସେ ମୁଣ୍ଡି ମାରିଥିଲେ, କିନ୍ତୁ ଯେତେବେଳେ ବ୍ରିଟିଶ ମାନେ ଆସିଥିଲେ। ସେ ଯୋଉ ବ୍ରିଟିଶ ମାନେ ଯେତେବେଳେ ଓଡିଶାକୁ ଆସିଥିଲେ ନା ବହୁତ୍ ମନ୍ଦିର ଥିଲା। ଆଉ ଯେତେ ସବୁ ଧନ ସମ୍ପତ୍ତି ବହୁତ ଲୁଟି ନେଇଯାଇଥିଲେ ତ ସେଇ ସମୟରେ ହିଁ ସେ ମନ୍ଦି ଯୋଉ ଭଗ୍ନ ଅବସ୍ଥାରେ ଆମର ସେଟା ଅଛି, ସେଟା ପୂର୍ଣ୍ଣ ଅବସ୍ଥାରେ ନା ସେଇ ଆମର ଯୋଉ କୋଣାର୍କ ମନ୍ଦିରଟା ଏବେ ଅଛି ସେଟା ପୂର୍ଣ୍ଣ ଅବସ୍ଥା ନାହିଁ ଭଗ୍ନ ଅବସ୍ଥାରେ ଅଛି।
ହଁ ହଁ ସେ କଥା ମୁଁ ଜାଣିଛି।
ତ ପୁରୀ ମନ୍ଦିରରେ ନା କୋଣାର୍କ ମନ୍ଦିର ଯୋଉ ଭଗବାନଙ୍କୁ ପୂଜା କରାଯାଏ ତାଙ୍କ ନାଁ ଜାଣିଚ?
ହୁଁ ସୁର୍ଯ୍ୟଦେବତା।
ସୂର୍ଯ୍ୟଦେବତା ହଁ ସୂର୍ଯ୍ୟଦେବତାଙ୍କୁ ସେଠି ପୂଜା କରାଯାଏ। ଆଉ ସେଇଠି ହିଁ ସୂର୍ଯ୍ୟଦେବତାଙ୍କର ମନ୍ଦିର ଅଛି। ସେ ମନ୍ଦିର ଟାକୁ କିଏ କରିଥିଲେ? ସେ ମନ୍ଦିରଟା କିଏ କରିଥିଲେ ଜାଣିଛ?
ସୂର୍ଯ୍ୟମନ୍ଦିର ଯୋଉ ରାଜା କଣ ଆଉ କୋଣାର୍କ ମନ୍ଦିର ହଁ ହଁ। ଏ ଯୋଉ କୋଣାର୍କ ମନ୍ଦିର ପଛପଟେ ସୂର୍ଯ୍ୟଙ୍କର ପତ୍ନୀ ଯୋଉ ଛାୟା ଦେବୀ।
ଆଚ୍ଛା ଆଚ୍ଛା ଛାୟା ଟା ମୁଁ ଜାଣିିନଥିଲି। ଆଚ୍ଛା।
ଛାୟା ଦେବୀଙ୍କର ଗୋଟେ ମାନେ ସେମିତି ଗୋଟେ ଯେ ମାନେ ସେ ବି ଭଗ୍ନ ଅବସ୍ଥାରେ ଇଏରେ ନାହିଁ। ସେଠି ସେମିତି ଛାୟା ଦେବୀଙ୍କର ହେଉଛି।
ସବୁ କୁଆଡେ ଯାଇଛ ବୁଲିବାକୁ?
ଆଉ ସବୁ ଜଗତସିଂହପୁର ଯାଇଛି ସାରଳା ମନ୍ଦିର ଆଉ ହେଲା କନ ସେଇଟା ଆଉ ଗୋଟେ କଣ ସେଠି ଅଛି? କଣ ମନେ ପଡୁନି ଜଗତସିଂହପୁର ଯାଇ ଜଗତସିଂହପୁର ଯାଇଛି। କେନ୍ଦ୍ରାପଡା ଯାଇଛି, ପାରାଦ୍ଵୀପ ଯାଇଛି।
ଆଚ୍ଛା।
ଆଉ ଭୁବନେଶ୍ୱର ପ୍ରାୟ ଜାଗା ବୁଲିଛି ଆଉ କୁଆଡେ।
ତମେ ଜାଣିଛ ଆମ ଓ ଆମ ଓଡିଶାର ସବୁଠାରୁ ବଡ ଯୋଉ ବନ୍ଦର ହଉଛି ପାରାଦ୍ବୀପ ବନ୍ଦର ବୋଲି।
ହଁ।
ହଁ ସେଠି କେତେଟା ଜାହାଜ ତମେ ଦେଖିଲ ଗଣିଛ?
ନା ଗଣିନି ଆମେ ଫାଷ୍ଟ କୋଟ କୁ ଗଲୁ ଯୋଉଠି? ସେଇ ଯୋଉ ମାଛ ପାଛ ଧରା ହେଇ କି ଆସେନି ଏ ବଡ ବଡ ବହୁ ବଡ ବଡ ବହୁତ ବଡ ବଡ ଲାଗିଥିଲା ବହୁତ। ଆଉ ଗୋଟେ ଆମେ ଆଉ ଗୋଟେ ଜାଗା ଯାଇଥିଲୁ ନେହୁର ବଙ୍ଗଳା, ସେଠି ବି ବଢିଆ ସି ବିଜ୍ ଟା ଭଲ ଅଛି ଆଉ ପିଷ୍ଟ ଏମତିି ଫିଷ୍ଟ ଫିଷ୍ଟ କରି ଖାଇବା ପାଇଁ ଭଲ ଜାଗାଟେ ହେଇଛି।
ଭୋଜି କରି ଖାଇବାକୁ ବହୁତ ଭଲ ଜାଗା ଅଛି ନାଇଁ?
ହଁ ହଁ ଆଉ ହଉଛି ଆଉ ଗୋଟେ ଜାଗା ଯାଇଥିଲୁ ସେଠି ହ
ହଁ କଣ କହୁଥିଲ କଣ କହିଲ କୋ କୁହ?
ଯୋଉ ଆଉ ଗୋଟେ ସି ବିଚ କୁ ଗଲା ବେଳେ କଣ ସେଟା ଗୋଟେ ପା ମାନେ ଏମିତି ଗେଟ୍ ହେଇଛି ସେଠି ଆସି ଗୋଟେ ଲାଗିଥିଲା ପୁରା ବଡ ଯାହା ଯଟେ। ଯୋଉ ରୁମ ଫୁମ ସବୁ ନଥାଏ ନା ପୁରା ଘର ଟାଇପ ର ହେଇଥାଏ ପୁରା ସେମିତିକା ଗୋଟେ ଜାହାଜଟେ ଆସି ଲାଗି ଥିଲା ସେଟା କେତେ ଦିନ ହବ ଗୋଟେ ଯାଇଥିଲା? ସେଦିନ ଫେରିଥିଲା।
ଆଚଛା।
ସେଟା ଦେଖିବାକୁ ବଢ଼ିଆ ସୁନ୍ଦର ଲାଗିଲା ବଡ କ ବଡଟିଆ ନା। ବା ସୁନ୍ଦର ଲାଗିଲ ସେଟା ଦେଖିଆ ପାଇଁ।
ମୁଁ କହୁଥିଲି କି ଶୀତ ଦିନେ ଭୋଜି କରିବାକୁ ବହୁତ ଭଲ ଲାଗେ ନାଇଁ।
ହଁ ଶୀତ ଦିନେ ଭୋଜି କରିବାକୁ ବହୁତ ଭଲ ଲାଗେ।
ହଁ କାହିଁକି ନା ସେତେବେଳେ ତ ଖରା ବି ହଉନଥିବ ବର୍ଷା ମାନେ ବର୍ଷା ହବାର ବି ଚି ତା ନଥାଏ ସେଇ ସମୟରେ ଭୋଜି କରିବାକୁ ବହୁତ ଭଲ ଲାଗେ।
ଡିସେମ୍ବର ମାସ ରେ ଖାସ କରିକି।
ହଁ ସେଇ ମାସରେ ବୁଲିଆକୁ ଯିବାକୁ ବି ବହୁତ ଭଲ ଲାଗେ। ମାନେ ଯେତିକି ଦେଖିବା ହଁ। ସେଇ ସମୟରେ ବୁଲିବାକୁ ଯିବାକୁ ଭଲ ଲାଗେ ଭୋଜି କରିବାକୁ ଭଲ ଲାଗେ। କିନ୍ତୁ ଦିନ ଟା ଛୋଟ କିନ୍ତୁ ବହୁତ ମଜା କିନ୍ତୁ ସେଇ ଦିନରେ ସବୁ କରନ୍ତି।
ହଁ ମତେ ତ ବହୁତ ଶୀତଦିନ ହିଁ ବସନ୍ଦ। ଗରମ ଦିନେ କଣ କୁଆଡେ ଯାଇ ହବନି ଘରେ ଖାଲି ବସିବା କଥା। ଆଉ ଇଆଡି ବି ଗରମ ଏତେ ଜୋରରେ ହବ ଯେ
ସେ ଯୋଉ ଖରା ହଉଛି ନା ବାହାରକୁ ହିଁ ବାହାରି ହଉନି।
ହଁ ଏବେ ତ ଦେ ଖରା ଦେଖୁଥିବ କେତେ ଜୋରେ ହଉଛି ବର୍ଷାର ମାନେ କେମତି କେତେବେଳେ କେମିତି ବର୍ଷା ହେଲେ ବି ସେ କିଛି ଲାଭ ହିଁ ନାହିଁ ଯୋଉ ଗରମ
ହଁ ହଁ। ମାନେ ଟିକେ ଟିକେ ଦେଖୁ ଯୋଉ ବର୍ଷା ହଉଛି ବେଶୀ ଗରମ ହଉଛି। ଯୋଉ ପାଞ୍ଚ ମିନିଟ ଦଶ ମିନିଟ୍ ପାଇଁ ଯୋଉ ବର୍ଷା ଟା ହଉଛି ବେଶୀ ଗରମ ହଉଛି।
ଓ ଆଜି ତୁ ପୁଣି ଏତେ ଗରମ ଯେ
କୁହନି କୁହନି ସେ ଗରମ କଥା ତମେ କେବେ ଦେଖିଛ ଯେତେବେଳେ ଖରାଦିନ ହଠାତ୍ କି ବର୍ଷା ହୁଏ ଯୋଉ ଶୁଖିଲା ମାଟିର ଗୋଟେ ବହୁତ ସୁନ୍ଦର ବାସ୍ନା ଠାରେ
ହଁ ମାନେ ମାଟି ବହୁତ ଗରମ ଥାଏ ନା ସେ ଓଦା ହେଲା ପରେ ତାର ବାମ୍ଫ ଅଂଶ ଟା ମାନେ ଗରମ ହାୱା ତ ବାହାରି ଆସ ତ ତାରୁଡ଼ି ଶ୍ ମେଲ ବି ଗୋଟେ ଅଲଗା କିଛି ଆସେ।
ହଁ ସେ ଯୋଉ ବାସ୍ନା ଟା ଯୋଉ ମହକେ ଚାରିଆରେ ମତେ ସେ ବାସ୍ନା ଟା ବହୁତ ପସନ୍ଦ।। ମାନେ ମୁଁ ଅପେକ୍ଷା କରିଥାଏ କେବେ ଖରାଦିନ ଆସିବ? କେବେ ବର୍ଷା ହବ ଆଉ ମାଟିରେ ସେ ବାସ୍ନାଟା ହିଁ ବାହାରିବ।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
ମାନେ ଏତେ ଭଲ ଲାଗେ ମତେ ସେ ବାଶ୍ନାଟା।
ହୁଁ ହୁଁ।
ଜେତ୍ ମାନେ କିଛି ସମୟ ପାଇଁ ମୁଁ ସେ ବାହାରେ ହିଁ ରହିଯାଏ ସେ ବାସ୍ନାଟା ପାଇଁ ମାନେ ଏତେ ସୁନ୍ଦର ବାସ୍ନା ସେ।
ହୁଁ ସେଠି ବି କିଛି ସମୟ ପାଇଁ ହେଇଥାଏ ତାପରେ ମାଟି ଓଦା ହେଇ ସାରିଲା ପରେ ଜୋର ବୋର୍ଷା ହେଲା ପରେ ଆଉ ସେ ବାସନା କିନ୍ତୁ ଆସେନି।
ସେ ବାସ୍ନା ଆଉ ଆସେନି ସେଟା ଖାଲି ପାଞ୍ଚ ମିନିଟ୍ କି ଛଅ ମିନିଟ୍ ଏତେ ବି ନୁହଁ ବହୁତ କମ ସମୟ ପାଇଁ ବହୁତ ସେ ବାସ୍ନାଟା ଯେ ତିକି ବି ଥାଏ ମାନେ ସବୁଦିନ ପାଇଁ ମୁଁ ସେ ବାସ୍ନା ଟା ମୋ ମନରେ ହିଁ ରହିଯାଇଛି।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
ତମକୁ ଆଉ କଣ ଭଲ
ମତେ କଣ ଭଲ ଲାଗେ? ମତେ ବେଶି ମାନେ ନୂଆ ନୂଆ ଆଇଟମ୍ ରୋଷେଇ କରିବାକୁ ଭଲ ଲାଗେ।
ଆଚ୍ଛା ରୋଷେଇ ଶିଖିଛ?